ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ଜୟ ଶ୍ରୀ ଜଗନ୍ନାଥ ଆପଣ ମତେ ଶୁଣିପାରୁଛନ୍ତି? ହ୍ୟାଲୋ।
ଆଜ୍ଞା ଶୁଣିପାରୁ
ଆପଣ ମତେ ଶୁଣି ପାରୁଛନ୍ତି? ଜୟ ଶ୍ରୀ ଜଗନ୍ନାଥ ମ୍ୟାଡ଼ାମ୍। ଜୟ ଜଗନ୍ନାଥ।
ଆଜ୍ଞା।
କୋଉଠୁ କହୁଥିଲେ ମ୍ୟାଡ଼ାମ୍? ମୁଁ କହିଲି କୋଉଠୁ କହୁଥିଲେ? ଆଚ୍ଛା ଆଚ୍ଛା। ଆଜ୍ଞା ଆଜ୍ଞା ଆଜ୍ଞା। ମୁଁ କେନ୍ଦ୍ରାପଡ଼ା ରୁ କହୁଥିଲି। ମୁଁ ଆଜ୍ଞା କେନ୍ଦ୍ରାପ ପଡ଼ା ରୁ କହୁଛି।
ଆଜ୍ଞା କୁହନ୍ତୁ, କେନ୍ଦ୍ରାପଡ଼ା କୋଉ ଜାଗା?
କେନ୍ଦ୍ରାପଡ଼ା ରେ ଆପଣଙ୍କର ଅସୁରେଶ୍ବର ଜାଣିଛନ୍ତି, ଅସୁରେଶ୍ଵର?
ଅସୁରେଶ୍ଵର ଏଇ ପ୍ରପର କେନ୍ଦ୍ରାପଡ଼ା, ନା ମାର୍ଶାଘାଇ ପାଖରେ?
ନା ନା ମାର୍ସା ଘାଈ ତ ସାଡ଼େ ରହିଲାଣି, ଆପଣଙ୍କର ଏଇ ଯୋଉ ଆପଣଙ୍କର ଚାନ୍ଦୋଳ
ଚାନ୍ଦବାଲି
ଚା ଚାନ୍ଦୋଳ, ଚାନ୍ଦୋଳ ଆପଣ ଜାଣିନାହାନ୍ତି!
ହଁ ଚା ଚାନ୍ଦୋଳ ଜାଣିଛି, ଚାନ୍ଦୋଳ ଜାଣିଛି।
ହଁ, ଚାନ୍ଦୋଳ ପଛୁକୁ ଅଛି ଆପଣଙ୍କର ଅସୁରେଶ୍ଵର ଗୋଟେ ଜାଗା
ଓହୋ ସେ ନାଇ ଚାନ୍ଦୋଳ ଜାଗା ଟା ଜାଣିଛି, କିନ୍ତୁ ସେଇ ଆପଣଙ୍କ ଗାଁ ନାଁ ଯୋଉ କହୁ
ବାଲିଆ, ଆଜ୍ଞା ସେପଟେ ହଁ, ସିଏ ସେଇଟା ଆମ ଏଇଠୁ ଦଶ କିଲୋମିଟର ହବ ବାଲିଆ ଏଇଠୁ ବୁଝିପାଇଲେ?
ଆଜ୍ଞା!
ଆଜ୍ଞା, ଆପଣ କେନ୍ଦ୍ରାପଡ଼ାରେ ରହୁଛନ୍ତି ବୋଧେ ନା ଘର ସେଇଠି ଆପଣଙ୍କର?
ନାଇଁ ରହିଥିଲୁ, ଆମେ କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ ରେ ମାର୍ଷା ଘାଇ ପାଖରେ ରହିଥିଲୁ ଏ ସେପଟ ଏରିଆ ବି କେତେ ଜାଗା ଯାଇଛୁ ବୁଲି, ସେପଟେ ବି କିଛି ଦିନି ରହିଥିଲୁ। ମୋ ବାପାଙ୍କର ଜବ୍ ଥିଲା ରହିଥିଲୁ।
ଆଚ୍ଛା, ଆପଣଙ୍କର ଯାଇଥିବେ ବଳଦେବ ଜିଉ ମନ୍ଦିର କେନ୍ଦ୍ରାପଡ଼ା, ପ୍ରଖ୍ୟାତ ପ୍ରଖ୍ୟାତ ଠାକୁର ଆପଣଙ୍କର!
ହଁ ବଳଦେବ ଜିଉ ମନ୍ଦିର ଯାଇଛି, ଯୋଉ ଗୋଜବାହିଣୀ ବି ଯାଇଚି।
ଆଜ୍ଞା, ଗୋଜବାୟାଣୀ ମା ଗୋଜବାୟାଣୀ।
ଆଜ୍ଞା, ଆଉ ବାବା ବଳିଆଙ୍କ ମଠ କାଳିଆ ବଳିଆ ଯୋଉ ଦି ଭାଇ ବାବା ସେପଟ ସାଇଡ ରେ ସେଠିକି ବି ଯାଇଛି!
ଆଜ୍ଞା, ଆଜ୍ଞା, ହଁ ହଁ ହଁ। ଆଉ ଆପଣଙ୍କର ଖାଇବା ପିଇବା କଣ କରିଛନ୍ତି ଆପଣ?
ହଁ ଲଞ୍ଚ ତ ସଇଲାଣି ହୁଁ କରିଥିଲି ଏଇ ମେ
କଣ ଆ ସାଢ଼େ ବାରଟା ବେଳୁ ଆପଣଙ୍କର ଲଞ୍ଚ୍ ସରିଲାଣି?
ଆଜ୍ଞା ସ୍ଵାମୀ ଅଫିସ ପଳାଉଛନ୍ତି। ଛୁଆ ସ୍କୁଲ ପଳାଉଛନ୍ତି ତିନିଟାରେ ଆସିବେ ତ ମୁଁ ଘରେ ଏକୁଟିଆ ଆଉ ଜଲଦି ଖାଇଦେଇଛି ଟିକେ ଆଜି ଆଉ।
ବଢିଆ ବଢିଆ ଭଲ। ଭଲ କଥା। କଣ ଆଜି ରୋଷେଇବାସ କଣ କରିଥିଲେ ଆପଣ ଆଜି?
ଆଜି ଡାଲମାକୁ ମିକ୍ସଭେଜ୍ କରିଥିଲି ଆଉ ମାନେ ସକାଳେ କରିଥିଲି। ହଜବେଣ୍ଡଙ୍କ ପାଇଁ କରିଥିଲି ସେଇଟା ହିଁ ଖାଇ ଦେଇଛି। ସନ୍ଧ୍ୟା ବେଳକୁ ପୁଣି ଛୁଆ ଆସିଲେ ଛୁଆଙ୍କ ପାଇଁ ଯାହା ବନା ହବ।
ଆଚ୍ଛା। ଯାହା ହଉ ଭଲ କଥା ଆଉ। ସକାଳୁ ବନେଇ ଦଉଛନ୍ତି ଏକାଥରେ। ମୁଁ ମୁଁ ଏବେ ଅ ମାନେ ଜବ ଚାକିରିରେ ଅଛି। ତା କାର୍ଯ୍ୟ ସହିତ ନିଜର ଅନ୍ୟ ସବୁ କାର୍ଯ୍ୟ ବି କରୁଛି। କଣ କରିବା ଚାଲିଛି ଆଉ। ଆଉ ଆପଣ ଟିଭି ଫିଭି ଦେଖନ୍ତି, ନା ନାଇଁ?
ନାଇଁ ଟିଭି ଦେଖିନି ଟିଭି ଦେଖିବାକୁ ଟାଇମ ଇ ହୁଏନି ଏମତି ଏଇ ପାଟ ପାର୍ଟ ଟାଇମ ପରିକା ଯଦି କିଛି କରୁଛି ନିଜେ ବୁଟେକ୍ ଖୋଲିଛି। ହଁ ମୁଁ ନିଜେ ସିଲେଇ ର ସିଲେଇ ର ବୁଟେକ୍ ଖୋଲିଛି, ସିଲେଇ କରୁଛି
ଆଜ୍ଞା।
ଆଉ ଫ୍ରି ଟାଇମ ହେଲେ ଏମତି ମୋବାଇଲ ଟିକେ ଦେଖିଦଉଛି। ଟିଭି ଲଗଉନି ଟିଭି ଅଛି କିନ୍ତୁ ଘରେ ରି ଚାର୍ଜ ହିଁ କରୁନି କେବଳ ଏଇ ଛୁଆଙ୍କ ପାଇଁ।
ପାଠ ପଢିବା ପାଇଁ ଆଜ୍ଞା ଆଜ୍ଞା ହଁ। ଛୁଆଙ୍କ ପାଠ ପଢିବା ପାଇଁ ଇଏ ହଉଥିବ ଆଉ।
ଆଜ୍ଞା।
ହୁଁ ଛୁଆ ପାଠ ପଢିବାକୁ ହଇରାଣ କରୁ
ହଁ ସେଥିପାଇଁ। ସବୁ ସବୁ କାମ ସାରିଲା ବେଳକୁ ରେଷ୍ଟ ନବା କଥା ଆଉ ଟିଭି ଦେଖିବାକୁ ମନ ବି ହଉନି।
ହୁଁ।
ଆପଣଙ୍କ ଆଡେ ଆପଣ ଢେଙ୍କାନାଳ ଆଡେ ବୁଲି ଆସିଛନ୍ତି କପିଳାସ କି
ନା ସେପଟେ ଯାଇନି କପିଳାସ ଯାଇଥିଲି ସେ ଛୁଆ ବେଳେ ଯାଇଥିଲି। ଆ ଏବେ ଆଉ ଯାଇନି। ସେ ସ୍କୁଲ ବେଳେ ଆମର ଯେତେଳେ ପିକନିକ ହୁଏ ଆମେ ତ ସେତେବେଳେ ଛୋଟ ଛୋଟ ଥିଲୁ ଆମକୁ ନେଇକି ଯାଇଥିଲେ କପିଳାସ। ସେତେବେଳେ ତ ପାହାଚ ଆଜ୍ଞା ଆଞା ଆଜ୍ଞା ଆଜ୍ଞା ଆଞା। ପାହାଚ ଚଢିକି ଯାଇଥିଲୁ ମନେ ଅଛି। ଆଉ ଏବେ ତ ସବୁ ସୁବିଧା ହେଇଗଲାଣି ସେଥିପାଇଁ ଲୋକ ସବୁ ମୋଟା ହବାକୁ ଗତି କଲେଣି। ସେତେବେଳେ ଥିଲା ଆମେ ଚଢି ଚଢିକି ଆଞା ଆ ଆଜ୍ଞା ଆଜ୍ଞା ଆଜ୍ଞା ତ ସେଇଟା ହଉଛି କଥା ଆଉ। ହ ହୁଁ
ଆଉ ଆପଣ ଏବେ ଡିଉଟି ରେ?
ଆଜ୍ଞା ଆଜ୍ଞା ମୁଁ ଡିଉଟିରେ। ଆପଣ ଯୋଉଥିରେ ସବୁ ଅ ଅନଲାଇନ ରେ କୋଉଥିରେ ଆପଣ ବେଶୀ ମଗଉଛନ୍ତି?
ମୁଁ ମିଶୋ।
ନାଇଁ ଆମେ ସେଥିରେ ନାହୁଁ।
ଆ ମୁଁ ସବୁବେଳେ ମିସୋରେ ମଗାଏ।
ନାଇଁ ଆମର ସବୁଠୁ ନମ୍ବର ୱାନ୍ ଯୋଉଟା ଇଣ୍ଡିଆରେ ନମ୍ବର ୱନ୍ ଅଛି ମୁଁ ସେଇଥିରେ ଅଛି।
ଉଁ ଫ୍ଲିପ୍ କାର୍ଡ଼।
ଠିକ୍ ଠିକ୍।
ହାଉ
ଆଜ୍ଞା ଆଜ୍ଞା ସେଇଟା ସେଇଟା ସେଇ
ହଁ ଫ୍ଲିପକାର୍ଡ଼ ମୋ ହଜ୍ବେଣ୍ଡ ଙ୍କର ଫ୍ଲିପକାର୍ଡ଼ ପସନ୍ଦ। ତ ସେ ସେଇଠୁ ମଗଉଚନ୍ତି।
ହୁଁ ହୁଁ ହୁଁ ତ ସେଇଥିରେ ଅଛୁ। ଚାଲିଚି ଜଗନ୍ନାଥଙ୍କ ଦୟାରୁ ସବୁ ଜିନିଷ।
ଆମେ ଈଶରେ ଏଇଆ ଆମ ଘର ପାଖରୁ ଗୋଟେ ପିଲା ରହୁଛି ଯାହା ଯୋଉଟା ଦରକାର ପ୍ରୋବ୍ଲେ ହେଲେ କି ସେ ସେଇୟା କରିଦଉଛି ପ୍ରାୟ ଅନଲ ଜି ତ ପ୍ରାୟ ଅର୍ଡର ହଉନି। ଯଦି ବି ହଉଚି ସେଇ ମିଷରୁ ତାକୁ କହିଲେ ସେ ସବୁ କରିଦଉଚି ଆଣିକି ବି ଘରେ ଦେଇଦେଇକି ଯାଉଛି।
ହୁଁ ହୁଁ ହୁଁ ହୁଁ ନାଇଁ ସେଇଟା ଠିକ୍ ଚଳିବ କାରଣ ଜଣଙ୍କ ସହିତ ସେମିତି କଥାବାର୍ତ୍ତା ରଖିଲେ ହିଁ ଜିନିଷ ଗୁଡା ଶୀଘ୍ର ପହଞ୍ଚେ। ନଏଲେ ଏବେକା ଯୋଉ ସମୟ ହେଲାଣି ଏ ଜିନିଷ ଯଦି ଆଜି ଯଦି ରଜ ଥିବ ଦି ଦିନ ପରେ ଆସିକି ଜିନିଷ ପହଞ୍ଚୁଛି।
ହଁ ମୋର ପ୍ରାୟ ଏମିତି ହେଇଛି ବି।
ହା
ମୋର ହେଇଚି ଯୋଉ ସପ୍ସି ଆପ୍ ଗୋଟେ ଅଛି ସେଇଟା ବୋଧେ ଫିଫ୍କାର୍ଡ଼ରେ ଥାଏ। ଫ୍ଲିପକାର୍ଟ ର ସେଇଥରେ ସେଇଥରେ ମୋର ହେଇଛି ସେଇଥରେ ମୁଁ ମଗେଇଥିଲି ଅଷ୍ଟମୀ ଆମର ଯୋଉ ଅଷ୍ଟମୀ ପରୁୁଆଁ ହୁଅନ୍ତି। ଛୁଆ ଡ୍ରେସ ଦିହଳ ମଗେଇଥିଲି ସେ ଅଷ୍ଟମୀ ଚାରି ଦିନ ପରେ ଆସିକି ପହଞ୍ଚିଲା।
ଆଜ୍ଞା ଆଜ୍ଞା ଆଜ୍ଞା ଢେଙ୍କାନାଳରୁ ନାକି ଏଥର ଆଉ ବ୍ୟସ୍ତ ବ୍ୟସ୍ତହୁଅନ୍ତୁନି କିଛିଅସୁବିଧା ଯେତେ ଅଛି ଯଦି ହବ ହେଲା ଆପଣ ଆମକୁ କହିବେ ଆମେ ପିଲାଙ୍କୁ କହିଦବୁ ସେ ଆପଣଙ୍କର ଫ୍ଲିକାର୍ଡ ଅଫିସ ଆପଣଙ୍କର ଅଛି ଢେଙ୍କାନାଳରେବି ଅଛି। ଆଉ ହଁ ସେଠି କହିଦବା ସିଏ ଆପଣଙ୍କୁ ସର୍ଭିସ ଭଲ ଦେବେ ଏଥର ଆଉ
ଭୁବନରେବି ଅଛିନା କଣ ଫ୍ଲିପକାର୍ଟ ଅଫିସ ଆମ ଘର ପାଖରେ
ଯୋଉଟା ଆପଣଙ୍କୁ ମାନେ ଆପଣଙ୍କ ପାଖ ଯୋଉଟା ଆପଣ ମତେ ଜଣେଇଦେବେ ମୁଁ ତାଙ୍କ ଯିଏ ଅଛି ମେନ ଲୋକ ତାକୁ କହିଦେବି ଆପଣଙ୍କର ନେଇକି ସାଙ୍ଗେ ସାଙ୍ଗେ ଦେଇଦେଇ ଆସିବ
ଆଜ୍ଞା ଥ୍ଯାଙ୍କୁ।
ହେ ହେ ଏଥର କାରଣ ମେସ ସୋଟା କଣନା ଆପଣଙ୍କର ଟିକେ କ୍ଵାଲିଟି ଟିକେ ଭଲରହୁନି
ନାଇଁ ସତକଥା କ୍ଵାଲି ନାଇଁ କ୍ଵାଲିଟି ଭଲ ରହୁନି ରହୁନି ମାନେ ଯୋଉଟା ମୁଁ ତ କେବେ ଡ୍ରେସ ଫ୍ରେସ ମଗାଏନି ଏଇ ଯୋଉରା ବ୍ରାଣ୍ଡେଡ ଜିନିଷ ଯୋଉରା ସେଇଟା ଟିକେ ଭଲ ଆସୁଛି। ଆଉ ଏମିତି ଯୋରା
ମେସୋରେ ବ୍ରାଣ୍ଡ କଣ ଅଛି?
ମୁଁ କପଡା ବିଷୟରେ କହୁନି ମୁଁ ମଗେଇଥିଲି ଗୋଟେ କୁକର ମଗେଇଥିଲି ପ୍ରେସର କୁକର ହକିନ୍ସର ଭଲ ଆସିଥିଲା।
ହଁ ହଁ ହଁ ନାଇଁ ନାଇଁ ସେଇଗୁରା ବ୍ରାଣ୍ଡେଡ ଜିନିଷଗୁରା ଆପଣଙ୍କୁ ସେଇ ସବୁ ଜିନିଷ ନା ନା ନା ନା ତାରବି ଅଛି ଜିନିଷ ମୁଁ ଆପଣଙ୍କୁ ଏଥିତ କହିପାରିବିନି। ତାକୁବି ତାର ସବୁ କ୍ରାଇଟେରିଆ ଅଛି ଆପଣଙ୍କୁ ବୁଝିବାକୁ ପଡିବ ତାଉପରେ। ନଲେଜ ପୁଣି ନବାକୁ ପଡିବ।
ନାଇଁ ମୋର ମଗେଇଥିଲି ମୋର ବି ଚାଲିଛି କିଛି ହେଇନି ଖରାପ ହେଇନି। ଆଉ ମୁଁ ଏମିତିରେ ବି ଅନଲାଇନ ପ୍ରାୟ କିନ୍ତୁ ଅନଲାଇନରେ କିଛି ମଗାଏନି।
ଅଫଲାଇନ ନାଇକି? ଯାହା ହଉ ଆପଣ ଦୋକାନ ବଜା ବଜାର ଗୁରାକୁ ଟିକେ ଆପଣ ବୁଲିବାକୁ ବୁଲିବା ହବ ଗୁପଚୁପ ଖିଆକୁ ଗୁପଚୁପ ଗୁପୁଚୁପ ଖିଆହବ।
ହଁ ମୁଁ ମୁଁ ବୁଲିବାକୁ ମୁଁ ବୁଲିବାକୁ ବୋହୁତ ଭଲପା ପାଏ ମୁଁ ଏତିକି ସମୟ ଭିତରେ ମୁଁ କେନ୍ଦ୍ରାପଡାରେ ଯେତେବେଳେ ଥିଲି ପ୍ରାୟ ଟାଇମ ସବୁ ଦେଖିଦେଇଚି।
ଆଜ୍ଞା ତା ତାହେଲେ ଆପ ଆପଣ ଯଦି ସବୁ ଦେଖିଦେଇଛନ୍ତି ରଘୁନାଥ ଜୀଉ ମନ୍ଦିର ଦେଖିଛନ୍ତି?
ରଘୁନାଥ ଜୀଉ ମନ୍ଦିର ହଁ ସେଇଟାବି ମୁଁ ଦେଖିଚି, ମାନେ ମୁଁ ତ ମନେ ନାହିଁ ଅବଶ୍ୟ ମୁଁ ଷଷ୍ଠ ସପ୍ତମ ପଢୁଥିଲି ଯାଇଥିଲି। ଆଉ ବଡ ହେଲା ପରେ ଯାଇନି, ପାରାଦୀପ ବନ୍ଦର ଫନ୍ଦର ସବୁ ଦେଖିଦେଇଚି।
ମୋ ବାପା ଚାକିରି କଲା ଯେତେବେଳେ ଆପଣ ଯାହା ବୁଲାବୁଲି କରିଦେଇଛନ୍ତି ଆଉ ନାଇଁକି?
ନାଇଁ ମୁଁ ଏବେବି ଯାଉଛି ମା କେନ୍ଦ୍ରାପଡ଼ା ଡିଷ୍ଟ୍ରିକ ସିନା ଯାଉନି। ମୋ ବାପା ବୁଲିବାକୁ ଭଲ ପାଆନ୍ତି ମୋ ହଜବେଣ୍ଡ ବି ବୁଲିବାକୁ ଭଲ ପାଆନ୍ତି, ଆମେ ରଜରେ ହେଇଚି ରିସେଣ୍ଟ ଯାଇଥିଲୁ। କେଉଁଝର ତାରିଣୀ ଫାରିଣୀ ସବୁଆଡେ ମାନେ ଆମକୁ ଛୁଟି ମିଳିଲା ମାନେ ଆମେ ଯୋଉଠି ହେଲେ ଗୋଟେ ଗୋଟେ ଜାଗା ବୁଲିବାକୁ ପଳଉ
ଆଚ୍ଛା ଆଚ୍ଛା ଆଚ୍ଛା ଛୁଟି ମିଳିଲେ ଟିକେ ଯାଆନ୍ତି ଆଉ।
ଆଜ୍ଞା। ଆଉ ଏବେତ ଛୁଆ ପାଠ ପଢା ସବୁ ଦେଖିଲାବେଳକୁ ଆଉ ଯାଇହଉନି, କିନ୍ତୁ ଛୁଟି ମିଳିଲେ ଆମେ ନିହାତି ଯୋଉ ଜାଗା କିଛି ନହଲେ ଏଇ ପାଖ ମାର୍କେଟ କୁ ବି ଯାଇକି ଆମେ ଗୋଟେ ଦିନ ବୁଲିକି ଘରେ ରୋଷେଇ ନ କରିକି ଖାଇକି ଆସିବୁ।
ଆଜ୍ଞା ଆଜ୍ଞା ଆଜ୍ଞା ହଁ ଛୁଆ ମାନେ ଟିକେ ବୁଲି ଆସିବେ ଟିକେ ମାଇଣ୍ଡ ଫ୍ରେଶ ବି ରହିବ ଆଉ।
ହଁ। କିନ୍ତୁ ଏଇ ଆମର କିନ୍ତୁ ମିଶୋ ରେ ଟିକେ କମ ପ୍ରାଇସ ରହୁଛି।
ହୁଁ ତାର ବି ଅଛି ବା ଜିନିଷ ମୁଁ ଆପଣଙ୍କୁ କହିବି।
ହଁ ନାଇଁ ଆମର ଏଇଟା ଗାଉଁଟା ଆମର ଏଟା ଗାଉଁଲିଟା ତ ସେମାନେ ଚାହୁଁଛନ୍ତି ଆମେ କେମିତି ଅଳ୍ପ ରେଟ ରେ ଜିନିଷ ଟା ନେବୁ।
ହୁଁ ଶସ୍ସ୍ତତା ରୁ ଆଜ୍ଞା ଜାଣିଛନ୍ତି ନା ନାଇଁ ଗୋଟେ ଜିନିଷ ହୀନସ୍ତା।
ମୁଁ କିନ୍ତୁ ଆମ ସାହିରେ ତିନି ଚାରି ଜଣ ଯାହାଙ୍କର ଫୋନ ନାହିଁ
ଆଜ୍ଞା ଆପଣ ମଗେଇକି ଦିଅନ୍ତି ଆଉ।
ହଁ ମୁଁ ମଗେଇକି ଦିଏ ସେମାନେ ଯୋଉଟା କହନ୍ତି ମୋବାଇଲ ରେ ଦେଖେଇ ଦିଏ ସେ ମୋବାଇଲରେ ଦେଖିକି ସିଏ ପିନ୍ଧନ୍ତି ସିଏ ତ କହନ୍ତି ତାଙ୍କୁ ଭଲ ଲାଗୁଚି। କିନ୍ତୁ ମୁଁ କେବେ ଅନଲାଇନ ରୁ କପଡା ମଗେଇନି ମାନେ ମୋ ନିଜ ପାଇଁ ମଗେଇନି।
ଠିକ ଅଛି କଥା ହେଇକି ବହୁତ ଭଲ ଲାଗିଲା ଆଜ୍ଞା ବୁଝିଲେ। ନିଶ୍ଚୟ ଆଉ ସମୟ ମିଳିଲେ ନିଶ୍ଚୟ କଥା ହବା। ରହିଲେ ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।